ହାଲୋଓ। ହାଲୋ ଶୁଭୁଚନା। ହାଲୋ। ଶୁବିଲା। ହାଲୋ। ହାଲୋ। ହାଲୋଓ। ଶୁବୁଚି ନା।
ହାଲୋ।
ହଁ। କ? କଁ କରୁଥିଲୁ?
ହାଲୋ। କଣ ସେତେବେଳୁ କମେ
ହଁ ମୁଁ ପା ଏଇପା କଥା ହଉଛି କହୁନୁ ସୁବିଲା ଏବେ ଆଉ କଣ ଟିକେ ନେଟୱାର୍କ ପ୍ରୋବ୍ଲେମ ହେଇଥିବ ଆଉ।
ହାଲୋ। ହଁ ହେତେ ଫଡ୍ ଫଡଫଡ ହଉଛି ଟିକେ। ହୁଁ।
ହଁ କନ କରୁଚୁ କଣ?
ସକାଲୁକଣ ଖାଇଥିଲ ପଖାଳ ଆଉ କଣ?
ପଖାଳ ଭଜା ପଖାଳଭଜା ଆ। ଆଳୁ ବାଇଗଣ ବିଲାତି ଦଳିକି ମିକ୍ସଚର ଟିକେ।
ତମେ କଣ ଖାଇ
ହୁଁ ଏଇ ବସିଲି ଆଉ କଣ ସ। କଣ ଦେଖିଥିଲେ କଣ ଦୋଲିରୁୁ ଯାଇ ମୁଣ୍ଡ ବାଜିଚୁ ନା କଣ?
ଦୋଳି ନା ଦୋଳି। ପୁରା ଯାଇକି ଗଛରେ ଲାଗ୍ ଏଇ ମାନେ ବାଜୁଛି ଖେଳିଳାକୁ।
ଅ ହଁ କୋଉଠି ନୋଉଟିକି ପଡଥିବୁ ଆଉ।
ନା ପୋଡିନି ତୁ ବାଜୁଚୁ ମୁଁ କହିଲି ନା ନା ନା ବାହାନା ଆଉ ମୁଁ ସେଠୁ ଏମତି ମୋ ଏପଟକୁ ଯିଏ ଥିଲା କିଏ ଥିଲା ମୋର ମନେ ନାହିଁ। ଏପଟକୁ ଯେ ମୁଁ କହିଲି ନା ନା ନା ଦୋଳିଟା ଅଟକାଇଦିଅ। ଏଇ ଗୋଟେ ପଟୁ ଏମିତି ଛିଡିଗଲା ଟାଇପର ହେଇଗଲା ସେଇଠୁ ମୁଁ କହିଲି ମାନେ ଡ଼ ମନ ଭିତରୁ ଡର ଅଛି ଏଠୁ ମୁଁ ଏପେକୁ ଯାଇି ମୋ ହାତ ଟାକୁ ଏମିତି ଧରିଛି। ଏପଟେ ଧରିଛି ଦୌ ଏମିତି ଟିକେ ଟିକେ ରହିଲା ପୁଣି ଦୋଳି ବେଶୀ ଯୋରେ ବାହିଲେ ସେଟା ପୁରା ଏମିତି ବଙ୍କ ଟଙ୍ଗା ଯାଇନି କି? ସେ ସେମତି ହଉଛି ମାନେ ପୁରା ଆଉ ଟିକେ ସମୟ ପରେ ରହିଲା ଆଉ ମୁଁ ଓଲେଇ ପଇଲିି ଆଉ।
ୟା ଯାହା ହଉ ରଜ ପୂର୍ବରୁ ରଜ ଦୋଳି ଖେଳ ଖେଳୁଛ। ସ୍ୱପ୍ନ ଦେଖୁଛ ଭଲ।
କଣ ଯେ ରଜ ସ୍ୱପ୍ନ ଦେଖିଛି ଆଉ।
ଯାଆ ହଉ ଆଉ କଣ ରଜ ସ୍ୱପ୍ନ ଦେଖୁଛୁ। ମୋ ସୋ
ଆଉ କିଛି ଦେବିନି।
ମ ମୋ ସାଙ୍ଗରେ ଖେଳ ଫେଳ ଖେଳୁନୁ। ମୁଁ ଏବା ଗଳି ମୁଁ ସିନା ଦୋଳି ଖେଳେନି ମୁଁ ଖେଳେନି ଅଲଗା ଦୋଳି ସିନା ଖେଳେନି ଆଉ କିଛି ଖେଳେ। ହଲୋ।
ନାଇ କିଛିବି ଟିକେ
ମୁଁ କଣ ଆଉ କିଛି ଖେଳଥାନ୍ତିି ଆଉ କିଛି ଖେଳେ? ଆଉ। ଖାଲି ଦୋର ଦୋଳି ଖେଳ ଖାଲି ଦୋଳି। ମୁଁ କିର୍ କେଟ୍ ଖେଳେ ବ୍ୟାଡମିଣ୍ଟନ ଖେଳେ କବାଡି ଖେଳେ ଖେଳେ କୁଆଟା ଖାଲି ମୋର କିଛି ଦେଖୁନୁ। ଲିଟୁ। ହୁଁ। ରଜରେ ଲୁଡୁ ଖେଳନ୍ତି ତାସ୍ ଖେଳନ୍ତି ନୁହ ଚେସ୍
ଆଇ ଗିଡିଆ ହେଲା।
ହଁ ହଁ। କାହିଁକି ମୁହଁ ନେଇ ଆସିବୁ ଗୋଟେ କିଣିକି ଖେଳିବା। ଗୋଡ ଖଣ୍ଡିଆ ହେଇଗଲା କେମିତି?
ହେଇଯାଇଥିଲା। ଯୋଉ। କମେ ସାଇକେଲ ନେଇକି ଯୋଉ ସାଇକେଲରେ କିଣିଲେ ବସିବା ପାଇଁ ଏମିତି ଯୋଉଠି ଗୋଡ଼ ଥିଆନ୍ତି ମାନେ
ହଁ ହ ହୁଁ ହଁ ହଁ ରଡା ଛୋଟା ଯୋଉ ନଟ ବୋଲ୍ଟ ନଟ
ହଁ ତ ଯାଇ ଲଗେଇଥିଲା ମୁଁ ମ ମୋର ସେ ଆମ ରୋଷେଇ ଘର ସରକାରୀ ମା କ ଗୋଟେ କଣ ମାଗୁଥିଲେ ଦଉଥିଲା ମୋ ଦେଖିନି କଣ ସେ ପ୍ ଟା ବାହାରିଛି ସେଇଟା ମୁଁ ବସି ହେଇଗଲା।
ହୁଁ ହୁଁ।
କୃଷି ଉପରେ ମୁଁ ମାଂସ ଆଜା ତାଲେ ପୁରା ଫାଳ ହେଇଗଲା ତ ଗଡ ଟିକେନାଗରୁ ଫିଇଛି କିନ୍ତୁ ସେତିକି ଉପରେ ଆମତି ଖୋଳି ହେଲା ଟାଇପ ର ହେଇଚି। ନା ନା ପାଦ କୁରୁ ଆଣ୍ଠୁ ଥଳୁ କ ପାଦ ଉପରୁ
ହ ହଁ ସେଇ ସାଇକେଲ ଟା ଆମ ସେଇ ରହିଲା ବେଳକୁ ଫୁଟିବା ପାଖରେ ଯୋଉ ଇଏ ହେଇଥିବ ଆ
ହୁଁ ତାର ହେଇ ଯୋଉ କିଲୁ ସେଠି ଦିଟା ଦି ସାଇଡରେ୍ ଟାଇପ ର ନଥାଏ କି ସେଠା କିଛି ନହବା ପାଇଁ। ହଁ ହେ କମିଯିବ ତ ସେଟା କଣ ହେଇଛି ନା ତାର ସେଟା ଭିତ
ଓହୋ
ମନେ ପଡ଼ନି ଭିତ୍ରକୁ ଗଲେ ତ ଭିତରୁକୁଁ ବସିଆ ଠୁଁ ସେ ରଡ୍ ଟ ପୁରା ଏମିତି ଆଉ ଘର ବି ଅଛେ। ସେପରେ ଆମର ଏମିତି ପଶିଗଲା। ତ। ଟାଣି ହେଇଗଲା ଯେମିତି ତାପ ଆ ମୁ ବିଭୁ ଲଗେଇଥିଲି ତା ଦେଖ ଦେ ।
ହଁ ହଁ।
ହୁଁ।
ଆଉ ଦେଖି ଚାହିଁକି ଟିକେ ରହିବୁ ନା ଅରିକା ଟିକେ ନାରେ ଚାଲୁନୁ ସ୍କୁଟି ଟା ଆନୁଣୁ କୁଆଡେ ଯିବା ଟେ ବୁଲିକି ଆସିବା? ହାଁ। କଣ କହୁଛୁ? ହଁ ସ୍କୁଟି ଟା ଆଣନ। ଯିବା ଟିକେ ବୁଲିକି କୁଆେ ଆିବା ଇଆଡେ ଆଉ କୁଆଡେ କଣ କଣ ପଠ ପ ଯିବାେ ଇଚ୍ଛା ଟିକେ ବୁଲିକି ଆସିବା ଆଉ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
ଉଁ
ଏରିଆଟା ବୋଧେ ଆମ ପାଖାପାଖିରେ ଯାଉଛି ଏଇଟା ବୋଧେ ଆମ ପାଖାପାଖି ଏଠି ଯିରହଛି?
ଆମେ ଯିବା ଟିକେ ଦୂର ଏରିଆ କୁ? ଚାନୁ ଯିବା ବରଂପୁର।
କୁଆଡେ?
ବାରମପୁର
କରମ୍
ହୁଁ ମାଙ୍କୁ କୋଉନ? ଛାଡ଼ିିବେ ନା।
ନା।
ଆଁ।
ବା ମା ଛାଡ଼ିଦବ ମା ଛାଡି ଦବ ମୋ ବାପା ଯିବେ।
ହୁଁ ହୁଁ ବାପା ଯିବେ ସାଙ୍ଗରେ?
ବାପା ସୋଦିବେ।
ଓଃ କଣ କହିକି ସୋଦିବେ?
କଣ ପାଇଁ ଯିବୁ କାହିଁକି ଯିବୁ କେବେ ଯିବା କ
କେଜି କେଜିି ବ
ହୁଁ ଉଁ
ହୁଁ ନା। ହଁ ଆଉ ତମର ରଜ ପାଇଁ ପିଠାପଣା କଣ ପ୍ରିପାର କଣ ହଉଛି ସବୁ?
ମୁଁ ବୋଧେ ଏବେ ସେଇଆକୁ ଗ୍ରାଇ । ତ ଗେଇବିନି ସକାଳୁ ମୁଁ ଚୁଟି ବି କଲର କରିଥିଲି ଆ କାଲି ଚୁଟି କାଟିକି ଆସିଥିଲି ଚ କଲର କରି
ଚୁଟି କଲାର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
ଛ ଭଲ ଲଙ୍ଗୁ ନଷ୍ଟ ନଷ୍ଟ ହେଇଗଲା ନଷ୍ଟ ତ
ଆଉ କଣ ଅ ସେ ଯୋଉ ପାାର କାଲି ମୋର କାଲି ଚୁଟି କାଟୁଛି କହୁଛି ଯା ବୁଢୀ ହେଇଗଲାଣି ବୁଢୀ ହେଇଗଲାଣି ସବୁ ଚୁଟି ପାଚିଗଲାଣି ହଁ ବା ମୁଁ କଲର କରିନି କେବେଠାରୁ ଛଅ ମାସ ସାତ ମାସ ହେଇଗଲାଣି ମୁଁ କଲର କରିନଥିଲି ଲାଷ୍ଟ କରିଥିଲିବେଙ୍ଗଳ ପୂଜା ବେଳେ ବି କରିଥିଲି କି କର ନା କ
କିଏ ପାର୍ଲର ଯ କରୁଚ ବୁଢୀ ନା ଲେଡି
ନା ନା କାଇ ମାନେ ଏତେ ବି ବୟସ ହେଇନି ଏବେ ଏବେ ବୋଧେ ରିସେଣ୍ଲି ବାହା ହେଇଛନ୍ତି ବା ହେଇଛନ୍ତି ଏବେ ଏବେ ମେ କେତେ ବାହାରଇଛନ୍ତିଛନ୍ତି
ଓହୋ ତାମାନୋନେ ଲେଡି ଅଛନ୍ତି ଟିକେ ମାନେ ୟଙ୍ଗ ହଁ ମୁଁ କ ିକେ ଲେଟି ଆ ଅଛନ୍ତି
ହଁ ହଁ ଆଉ ମୋ ଆଇଗୁ ଯେତେବେଳେ ସେଫ କଲା କେତେ କାଟିଲ
ତାଙ୍କର ଷ୍ଟାଫ ଅଲଗା ରହୁଛନ୍ତି ନା ସୋକ ବଡ
ହଁ ତାମେ ଦୁଖ ଦୋକାନ ତାଙ୍କ ଭଉଣୀ ସେ ଜଣେ ଗୋଟେ ଝିଅଟେ ଥିଲା ହଁ ତାଙ୍କ ଦୋକାନରେ ଗୋଟେ ଝିଅଟେ ଥିଲା ତାଙ୍କର ଗ୍ରାମ ଜିନିଷ ବିକୁଛନ୍ତି ଗ୍ର ବାଲା ଗୋ
ଓ ହ ମାନେ କଣ ନେ ଦୋକାନ ଯି ସେ ଲେଡିଜ ନୁହଁ କି ଦୋକାନ ଦାର ସେ ଲେଡିଜ ନ ଆପଣ ପାର୍ଲରରେ ତ ପ୍ରାୟ ଲେଡିଜ ଆଉ
ପାର୍ଲର ରେ ତ ଝିଅ ପିଲାଙ୍କ ପାର୍ଲର ମାନେ ହିଁ ତଡି କେବଳ ମେକପ ମାନେ ଯୋଉମାନେ ହଁ ମାମା ଏବେ ସଜେଇବାକୁ ଯାଉଛି ପାର୍ଲର ମତେ ଅନିଟା କହୁଥିଲା କହିଲା ଆ ମୁଁ ତତେ ଗୋଟେ ଯୋଉ ମାନେ ପ୍ରମୋସନ ଭିଡିଓ ପାଇଁ ସଜେଇକି ମୋ ଭିଡିଓ କରିକି ମତେ ମଝିରେ କହୁଥିଲା ମୁଁ ତ ଭିଡିଓ କରିବି ଆଉ ପୋଷ୍ଟ କରିବ ହ କିଛି ନା ମୁଁ କହିଲି ସଜେଇବୁ ମୁଁ କେ କହିଲ ଗୋଟେ ପ୍ରମୋସନ ଭିଡି କରିୁଥାନ୍ତି ଆଉ ମୁଁ କହିଲି ସେ ମେକପ୍ ମାନେ ଦି ଜଣ ଯାକ ମେକ ଦଉଛନ୍ତି ନା ଅନ ବି ମେକ ଦଉଛି ସଜେଇି ଫଟୋ ସୁଟ କରିଥାନ୍ତିଉ ସେ ଯୋଉ ମଳ ଭୂତବେଳେ ତାପରେ ସେ ପୋଷ୍ଟ କର ନା ମୁଁ ପୋଷ୍ଟ କରୁନି ସେ ମନା କଲି ଆଉ କହିଥିଲି ମୁଁ କହିଲି ହଉ ମୁଁ ବୁଝିକି କହିବି ଆଉ ଆଉ ମୁଁ ବି କହନି ସେ ମତେ ପଚାରନି ମାମା ବି ମଝିରେ କହୁଥିଲା ମୁଁ କହିଲି ଦେଖିବି ଆଉ
ହୁଁ ହୁଁ
ଚିଙ୍କିଲି ହେଇଥିଲା ମାନେ ସେମିତି ଦେଖିକି ସେମିତି ଇଏ କରିକି ଲୁକ୍ ଦେଇାର ଭିଡିଓ ଫଟୋ ସୁଟ କଲେ କଲେ ଟିକେ ବେଶୀ ଲୋକ ଆସିଲେ ଦୀପା ଦେଇ କହୁଥିଲା ଶିିବ ବୋଲି
ତାର ତାର ହୋ ତାର ସବୁ ଯୁଆଡେ
ମୁଁ କହିଲ ଆଉ ଦି ବର୍ଷ ପରେ ବାହା ହେଇକି ମୁଁ ପଚିଶ ହଜାର-
ବାହା ହେଇଯିବ।
ଆଉ ଦି ବର୍ଷ ପରେ ବାହା ହେଇକି ନା ଆି ଛବିଶ ବର୍ଷ ହେ ପଚିଶ ଭାପିକୁ ଛବିଶ ଆ ଦିପା ଦେବାକୁ ପଚିଶ ମତେ ଛବିଶ ହେଲାଣି। ଆଉ ମୁଁ କହିଲି ବାହା ହୋବୁନି। ତେ
ଛବିଶ ଭଳିଆ ହବନି। ଛବିଶ ଭଳିଆ ହବ ନା
କଣ?
ମୁଁ କରି
ହଁ ତମ ଭାଇ ଦେଇ ହେରିକା ହଁ ସେ ଅନିଲ ଭାଇ ରିଙ୍କି ଦେଇ ହେରାକା ସାଙ୍ଗିଆ ନୁହେଁ କି?
ସେଇ ଛବିଶ ଭଳିଆ ହବଣି।
ମୁଁ ପା ସେୟା କହିଲି ମୁଁ ପା କହିଲି ନବା ଆଇଚି ଗୋଟେ ଏତିକି ବର୍ଷ ହେଲାଣି ରହିଚୁ। ଉଁ ମୁଁ କହିଲି ଆହୁରି ପଚିଶ ହଜାର ଟଙ୍କାରେ ପାର୍ଲର କୋର୍ସ କରିବି।
ହଁ ପଇସା ଅଛି ଲୋନରୁ ଏଇ ଗ୍ରୁପରୁ
କୋର୍ସ କରିବ। ହାଲୋ।
ହ୍ୟାଲୋ ହଁ ବିଟେକ ତ କଲେ ଚାରି ବ ର୍ଷ କରିବ କି ତିନି ବର୍ଷ କରିବ। ତାର ସ୍କୋଲାରସିପ୍ ଏବେ ଯୋଉ ଆ ସୁ ସା ସତୁରି ହଜାର ଅଶି ହଜାରେ ହେଇକି ସିଏ ସି ଏ ଷ୍ଟି ହେଷ୍ଟେଲରେ ରହିଲେ ଅଧିକି ଏସି ଏସଟି ଅଧିକ। ତାହେଲେ ବି ତାଙ୍କର ଆସିବ ସେ ଅଶିହଜାର ଭଳିଆ ଆଉ। ହଁ ମା ବର୍ଷକେ ଅଶିହଜାରେ ପାଇବ। ସେଥିପାଇଁ ତାର କ ହଁ। ସତୁରି ଅଶିହଜାର ପାଇବା ଆଗ। ହଁ ଏମ୍ ବିଟେକ କୋର୍ସଟ କରୁଚି ତାର।
ଆକାଶ କରିବ ବିଟେକ୍।
ହୁଁ। ଖାଲି ସମୟ ବର୍ବାଦ ଟାଇମ ବରବାଦ ସମୟ ପା ହଁ ସମୟ ବର୍ବାଦ ଆଉ କିଛି ନୁହେଁ ପ୍ଲସଟୁ ପରେ ଏସା ହୋଉଚି ଡିପ୍ଲୋମା ପୁଣି ବିଟେକ ହଁ ବେକାର ଖାଲି ବୟସ ଯାଉଚି ଆଉ କିଛି ନୁହଁ ଖାଲି ସ୍କୋଲାରସି୍ ରୁ ପଇସା ଉଠୋଉଚି ଆଉ କିଛି ନୁହଁ।
ତା ମା ସେଇଥିାଇଁ ପଇସା ନେଇଥିଲା। ବରବର
ସତରୁୁ ଏବେ କଣ କରିବେ ହ କଣ ସେ ତିରିଶ ମାନେ ସତୁରି ଅଶୀ ହଜାର ଭଳିଆ ପାଇବ। ଏଇପଟି ତମର ତିରିଶ ପଇଁତିରିଶ ଭଳିଆ ପାଉଥ ନା
ମା ସେ ତମ ସ୍କୁଲ ଆଛି।
ହଁ ତିରିଶ ପଁତିରିଶ ସେଇ ତାପରେ ବିଟଟା ଖଥିଲା ଘର କେ ଜଣ ଜା ସେଟା ଅଲଗା ଅଲଗା କଲେଜ ଅନୁସାରେ ଅଛି ମା ପଚ ଆଉ ମାନେଉଛି ବିଟକ ପିଲାଙ୍କର ଅଧିକ ସ୍କଲସିପ ଆସେ ପଇସା ମତେ ଜଣେ କଲ କରିଥିଲେ। ମତେ ବି ସେ କହୁଥିଲେ କହିଲେ ଆଉ ତମର ସ୍କଲାରସିପ ରହିବ ତି କୋଡିଏ ହଜାର ନା ପଚିଶ ହଜାରରେ ତମେ ଯଦି ହଷ୍ଟେଲ ଷ୍ଟୁଡେଣ୍ଟ ହେଇଥିବ ତାହେଲେ ଟିକେ ଅଧିକ ପାଇବା ଆଉ ମତେ ପଚାରିଲ ତମ ପିଏମ ଯୋଜନା ନା କଣ ବାପାଙ୍କର ଅଛି ନା ହେଇ ମୁଁ କହିଲି ନା କିଲେ ଓହୋ ତାହେଲେ ନୁହେ ନହେଲେ ପାଇଥାନ୍ତତା ପଚାଶ ନା ଷାଠିଏ କହ ହ୍ୟାଲୋ।
ହୁଁ ହୁଁ।
ଆଇ ଏଇୟଆ ହଉଛି କଥା ଆ ସେଆ କ ତ ଆମର ମାନେ ତ ସିଷ୍ଟି ମାନେ ସିଏ ଆମ ଠାରୁ ଯାହାେଲେ ବି ଅଧିକ ପାଇବ ନା ଆଉ ସତୁରିୀ ଅଶୀ ଗୁବାଇ କହୁଥିଲେ ସତୁରିୀ ଅଶି ଭଳିଆ ପାଇବ ଅଶି ଭଳିଆ କହିଲେ ତାର କଣ ତାର ଖର୍ଚୁ ନା ଭିଡିଓ କରଛି ତାର। ିଟେକ୍ କରିବା ଏବେ ପାଇବ ପୁଣି ଅଶୀ ସତୁରରି ଅଶି ହଜାର ସ୍କଲାରସିପ୍ ନେଲା କରନ୍ତୁ ଆଉ ଛୁଆ କରନ୍ତୁ।
ଆଖ ସ ତ ଜିଡ ଚା
ହୁଁ।
ଆକାଶ ସେ ଛୁଆ ଟଙ୍କ ରିଲେସନହିଁ
ସେଗୁଡା ସେଗୁଡା ପରେ କଥା ହବା ସେଗୁଡା ସେଗୁଡା ପରେ କଥା ସେଗୁଡା ପରେ କଥା ହବା। ଆଉ କଣ ଖାଇଥିଲୁ ଆଜି? ଆଇଟମା କରନା ବର
ଛୁଇ ତର ଘରେ କଣ? ଆଉନ୍ ଦରକାର ସାଙ୍ଗ ଭଜା ଭଜା କଣ ଆମ୍ବ
ହଁ ଭଲ ଚାଲୁ ସଂସ୍ାରେ ଚାଲୁ କଣ ଅଛି ହଁ ବର୍ଷା ପାଗ ଆଇଷ ବାଡି ଦେଇଥିଲେ ଭଲ ହେଇଥାତା। ଆଇ ସ କ ହବ ନା
କଲ ବିି ରବର
ଆଜି କଣ ବର୍ଷା ପାଗ ଥଣ୍ଡା ପାଛି ସମ ଏଟାଟା ହଁ।
କାଲି ମୁଁ ବିରିୟାନ ଖବି ପଇସା ଦ ତମେୋଉ ପଇସାଟା ଦେଇଥିଲ ତମେ ଯୋଉ ପଇସା ଦେଇଥିଲାଥିଲ ମୁଁ ସେଥିରେ ଆଣିକି କାଲି ବିରିୟାନୀ ଖାଇବି।
ବିରିୟାନୀ ଖାଇବୁ। ଆଁ,
ହୁଁ
ମତେ ଦଉନମୁଁ ହଁ ବିରିୟାନ। ହଁ, ହଉ, ନଦେ ଆଉ ମୁଁ ଆଉ କଣ କହିଁ ଆଉ ଦବାକୁ ଇଛା ନାହିଁ ତୁ ଜଣେ ଖାଇବାକୁ ମାଗୁଛୁ ତୁ ମନା କରିଦେଇଛୁ ଆଉ କିଛି କରିବିନି ମନେ ଦୁନିଆରେ ସବୁ କିଛି କରିବୁ ଜଣେ ଖାଇବାକୁ ମାଗୁଛ ତାକୁ ତୁ କେବେ ମନାକରିବୁନି।
ତମର ଅଲଗା
ମୋର ଭଲ ଖାଇବା କଣ ବିରିୟାନୀ ଭାବୁଛି ଅଲଗା ଖାଇ ଯା
ବିରିୟାନୀ ଖାନି।
ଆଉ କଣ ଖାଇବି। ଯା ମାଗିଲେ ମନା କଲୁ ବିରିୟାନୀ ମାଗିଲେ ମନା କରୁଚୁ ପଇସା ମାଗିଲେ ମନା କରୁଚୁ। ଯୁ,
ଚିଙ୍ଗୁଡ଼ା ନା ମାଂସ? ପଇସା ମାଗିବ ଭଲ କାମ ନୁହେଁ। ମୁଁ ମାଗିଲି ଚଳିବ ତମେ ମାଗିବନି। ହେଲେ ପଇସା ମାଗିବା ଭଲନୁହଁ ମୁଁ ମାଗିଥିଲି ଚଳିବ
ଓ ହୋ, ଆଉ କଣ ଆଜି ତାହେଲେ ଆଇଟମ ଆଜି, ଭଲ ଖାଅ କଣ କହିବି,
କଣ ଯେ,
ତ ଆମର ତ ନାହିଁ ପଇସା ପତର ଆମ ପେଣ୍ଟ ସାର୍ଟ ନାହିଁ ଖାଇବା ପାଇଁ ନାହିଁ ଚାଳ ଘରେ ରହୁଛି ଆମ ଗୁହାଳରେ ରହୁଛି ଗାଈ ବାଛୁରିଙ୍କ ସାଙ୍ଗରେ। ଭଡାରେ ଶୋଉଛି ଭାଡି ଭଡା ଭାଡାରେ ଶଉଛୁ କୁଣ୍ଡା ଖାଉଚି। ଆମ ଗାଈର ମୋହର ଗୋଟେ ଆମ ଗାଈର ମୋହର ଗୋ ଗ ଗୋଟେ ମାଣ୍ଡିଆରେ ଖାଉଛୁ
ଖାଇାଇ ତ ଖାଇ ଖାଇ ସୁନ୍ଦର ବି ବିରିୟାନ ଖା ହେଲେ ଗାଈ ସାଙ୍ଗରେ ଖାଇଲେ ଗାଈ ସାଙ୍ଗରେ ଖାଇଲେ ବିରିୟାନୀ ଖାଆନ୍ତିନି।
ବିରିୟାନୀ କଣ ଆଜି ଖାଉଛି ମୁଁ ବା କାଲି ଖାଇବି। ଆଜି ମୁଁ ଖାଉଛି ନା ମୁଁ ଯଉଦିନ ଆଇଁଷ ଖାଇଥିବ ସେଦିନ ଗାଈ ସାଙ୍ଗରେ କାହିଁକି ଖାଇବି ନହେଲେ ଆମର ଗରିବ ଲୋକ ଆମେ କଣ ହଁ ଗାଈ ସାଙ୍ଗରେ ଖାଉ ବାଛୁରୀ ସାଙ୍ଗରେ ଖେଳୁ ବିଲକୁ ଯାଏ।
ହଉନି କଣ ଯେ?
କଣ ର ଏମିତି ଚିଡିିଲେ କଣ ହବ ଟି ଟିକେ ଅପେକ୍ଷା କର।
ଏ
ଲକେଏଷ୍ଟ ପର୍ସନ।
କି ବର୍ଷନ୍?
ଲକି ମାନେ
ହାଲୋ।
ହଁ ହାଲୋ।
ମାନେ କଣ ହେଇଚି କି? କଣ ଲକିଏଷ୍ଟ ପର୍ସନ ମାନେ କଣ ପାଇଁ?
କହିବି ଆଉ।
ହୁଁ?
କହିବି ଆଉ।
ହୁଁ।
ଆଉ ତମ ଘରେ ସବୁ ଭଲ ନା? ଘରେ ସ ସମସ୍ତଙ୍କ ଦେହ ପାଅ ଭଲ ନା?
ପଚାଶ ଟା ପଚାଶ ଟା
ତ ତୁମକୁ କଣ ପଚାରୁଛି?
ହଲୋ।
ହଁ।
ଘରେ ସମସ୍ତଙ୍କ ଦ ଦେହ ଭଲ ଅଛି କେବଳ ମତେ ଛାଡିକି।
କୋଡ଼ା?
ଦେହ ଭଲ ନାହିଁ। କଣ ହେଇଚି ମୁଁ ଜାଣିନି ମୋ ଦେହ ଭଲ ନାଇଁ।
ଓହୋ କମିନି କି ଆଉ?
ହୁଁ।
ହୁଁ।
କମିଚି।
ତତେ କହିଥିଲି ପାଣି ପିଆବା ତତେ କହିଥିଲି ପାଣି ପିଇବା ପାଇଁ ଯେମିତି ସେମିତି ପିଇଲୁ। ଉଁ। ହାଲୋ।
ହଁ ପିଇଚି ପିଇଚି।
ହଁ ଆଉ ଦି ତିନିଥର ତିନି ଚାର ଥର ପିଇ ଦେଇଥାନ୍ତୁ, ଦି ତିି ଥର ଭଳିଆ କମେଇ ଯାଇଥାନ୍ତତା ଟିକେ ଛଡିକି ଟିକେ। ହଁ ହ। ଆଉ ରଜ ପାଇଁ ତମର ପିଠା କଣ ଅଛି କହିଲୁନି ତ।
ପିଜା ପିଠା ପୋଡ ପିଠା ଜନ୍ତା ପିଠା ଚକୁଳି ପିଠା ଇଟଲି ପିଠା ଘୁଗୁନି।
କଣ କଣ ଧୀରେ ଧୀରେ ଧୀରେ ଧୀରେ ଧ ଧୀରେ ଧୀ ଧୀରେ ଧୀରେ ଧୀରେ। ଧୀରେ ଧୀରେ ଧୀରେ ତ କଣ କଣ ଷ୍ଟାର୍ଟିଂ ଅବସର କର ପୋଡ ପଠା
ପିଜା ପିଠା ସିଜା ପିଠା ପୁଡ ପିଠା ହଁ।
ଯା ପୋଡ ଚକୁଳି ତାପରେ ସିଝା ପିଠା ହଁ
ଆଉ ବି ଗୋଟେ ଜ ଜନ୍ତା ହେଇକି କ୍ଷୀରରେ ଖୁଏନି। ମାନେ ଜନ୍ତା ଗୋଟେ ଜନ୍ତା ହେଇକି ଗୋଟେ କ୍ଷୀରରେ ହୁଏ। ସେଟା ବି
ତୁ ଆ ଭିତରୁ କୋଉଟା ଶିଖିଛୁ ସବୁ ଶିଖିଛୁ?
ହୁଁ ଚକୁଳି ପିଠା ଶିଖିଛି ଖାଲିି ଆଉ ଇଟିଲି ବି କରିଦେବି ଯଦି ସବୁ ଇନଗ୍ରିଡିଏଣ୍ଟ ସବୁ ଆଇଥିବ ମାନେ ଏଇତିା ନେଇକି ଥୋଇବି ବସେଇବି ବାହାର କରିଦେବି କେତେବେଳେ ହବ ବି ଜାଣିଦେବ ଇଟିଲି କରିଦେବି ମାନେ କିନ୍ତୁ ସବୁ ଗୋଳା ଗୋଳି ହେଇକି ଥୁଆଇଥିଲା। ଆଉ ଆଉ କଣ? ପି ସିଜା ପିଠା ବି ବସେଇକବ ବି ଜାଣି ଦେେବି କେତେବେଳେ ହେଲା କି ନହେଲା ଆଉ ଜନ୍ତା ପିଠା ଟା ମୁଁ ଜାଣିନି ଆଉ ପୋଡ ପିଠା ବି ମୁଁ ଜାଣିନି ଏଠ ଜାଣିଛି ଆଉ ଘୁଗୁନ କରି ଜାଣିଚି। ଆଉ ହେବ। ଆମ୍ବ ଆମ୍ବ କାଟିଚି କିିଛି
ଆମ୍ବ କାଟିଚି କିଛୁ ଆମ୍ବ ମୁଁ ଆମ୍ବ ଖାଇବି। ଆମ୍ବ ହଉ ଆଉ କଣ ପିଠା ଆମର କଣ କଣ ପିଠା ହଉଚି। ସିଝା ପିଠା ପୋଡ ପିଠା ଘଣ୍ଟା ପିଠା ଚକୁଳି ପିଠା। ଆମ୍ବ ଘୁଗୁନି ହୁଁ। ଆମର ପୋଡା ପିଠା ଶୀତା ପିଠା। ଯୋଉ ଚକ ଆମ ଆମର ବୋଧେ ଚିକେନଜ ହଉନି ସରି ଚିକେନ କହୁଛି ଇଟିଲି ହଉନି। ଆମର କଣ କଣ ହ ପିଠା ପୋଡ ପିଠା ସିଝା ପିଠା ଚକୁଳି ପିଠା ଆଉ କଣ ଜନ୍ତା ଜନ୍ତା ହ ଗୁଡ ପିଠା।
ହଁ ସେଇ ଗୁଡ ପିଠା ଟା ସେଇଟା ଜନ୍ତା ହେଇକି ଗୁଡରେ ହୁଏ, ସେଇ ଗୁଡ ପିଠାଟା ହିଁ ଜନ୍ତା ହେଇକି ହୁଏ, ମୁଣ୍ଡ ଗରମ ହେଲା।
ମୋରି ପାଇଁ ମୋରି ତାଇ ଚକଳି ପିଠା ପିଆ ଚ ପଡି କି ଖବ ମା କାଲି ଟିକେ ଚିକେନ କଷିବା। ଅମାବାସ୍ୟା ନାହିଁ କାଲି ଅମାବାସ୍ୟା ପନ୍ଦର ତାରିଖ ଦିନ ହଁ ମ। ରଛ ସେଇଦିନ ଭଗବାନ ଚାହୁଁନାହାନ୍ତି ମୋର କିଛି ଭଲ। ମୋର ସବୁଥିରେ ଛଡା କଣ କହିବି ଆଉ ବେଳା ଭଲ ନ
ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଏବେ କିଛି ଖରାପ ଦେଇଛନ୍ତି ଏବେ କିଛି ଖରାପ ଦେଇଛନ୍ତି ଆଗକୁ ପୁରା ଭଲ କରିକି ଦେବେ ସେଇଥିାଇଁ କଣ ଖରାପ ଦଉଛନ୍ତି ଆଗକୁ ପୁରା ମାନେ ସକ୍ସେସଫୁଲ
ଇଏ ଜାଣିିଲ ହଉ ଥାଉ ତୁ ସେତିକି କହିଥା ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ତାକୁ ଗାଇ ହେଲାନ
ଆଉ ଯେତିକି ଜମାରୁ ଆଇଟମ ହେଇଛି ହ୍ୟାଲୋ
କଣ ଯେ
ମୁଁ କାଲି ଟତିକି ଜଣର ଆଇଟମ୍ ହେଇଯ ହଁ ମୁଁ କହିଲି ଏତିକି ଆଇଟମ ନା ବୁଲାବୁଲି ତାହେଲେ ଘର କ
ହଁ ଏତିକ ମୁଁ କୋଉଠି ଯିବାର ସେମିତି ପ୍ଲାନିଂ ନାହିଁ ଯିୁ ତରକାରୀ ହେଇଥିଲା ଆଉ କଣ ଆମ୍ବ ଆମ୍ବ ହେଇଥିଲା ଶାଗ ଭଜା ହେଇଥିଲା ହେଇଥିଲା ସଙ୍ଗୁଛ ସେ ସେଇଟ ଟିକ କିଛି କହିଲାନି କେଇ କିଛି କହିଲେ ଦେଖିବା କେଇଟା କେଇ କିଛି କହିନାହାନ୍ତି କେ ସେ
ଓ କାଲି ଡାକିଲେ ଯିବୁ କାଲି ତନା ଆଡ ଡାକିଲି ତିନି ଦିନ ପଡିଚଛି ତୋ ନ ହେଲେ ଯିବୁ ଡାି ଆଥିଲେ ନା କଣ ହଁ ମୁଁ କହିଲି ତିନି ଦିନ ପଢିଛି ଚଉଦିନ ଡାକିଲେ ଯିବୁ ଆଉ ଶୁଭନି
ଆସିକି ଦି ଗୁଣ ହବ ମହିଲେ ଆସିକି ଦି ଗୁଣ ହବ
ହଁ ହଁ ବୁଝୁଛି ବୁଝୁଛି ବୁଝୁଛି କଣ କରିବ ସେଇଟା ସେଇଥିପାଇଁ ତ କହିଲି ମୁଁ ସେଥିପାଇଁ ବା କହିଲି ଶଭ
ଆଉ କେତେ
ଆ କେତେ ମୁଁ ଆଉ ହଉ ଟିକେ ମୁଁ ଆଉ କଣ କହମି ଯଦି ନ ହଉଛି ମୁଁ ଏଇଟା କେତେ ମାନେ ଅ ଶୁଭ ଖାଲଟାରେ କହିଲି ନା ଆଉ ହ୍ୟାଲୋ। ହାଲୋ। ଠାକୁର ଜା କରନ୍ତି ପ୍ରାଣୀର ମଙ୍ଗଳ
ହ୍ୟାଲୋ।
ରେ ମୁଁ କହିଲି ଠାକୁର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଜଗା ସବୁ କିଛି ଭଲ ପାଇଁ କରେ। ସୁଭିଲାନା?
ଆଚ୍ଛା ସେଦିନ କାଲି ହେଲାନା। ଆଉ ସେଦିନ ହେଲାନି ବୋଲି ମୋ ଉପରେ ଖାଲି ଟିଙ୍ଗ ଟିଙ୍ଗ ଟିଙ୍ଗ ଟିଙ୍ଗ ହଁ
ହଁ, ମୁଁ ପା ସେଇଥିପାଇଁ କହିଲି, ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ମୁଁ କହିଲି ଏ ଦି ଦିନ ତିନି ଦିନ ପଡିଚି ସାଙ୍ଗ ପିଲା ଡାକିବେ ବୁଲିବ ନା କଣ? ବେଶୀ ଦୂରକୁ କୁଆଡେ ଜୀବନ ବେଶୀ ଦୂରକୁ ଯିବାନି ଯେ ଯୁଆଡେ ଯିବ ଗାଡି ଫାଡି ସବୁ ଇଏ ଖରା ଗରମକୁ, ଗାଡି ଯୋଉ ଇଏ ଚଲଉଛନ୍ତି ଆଜିିକାଲି
ଛୁଟି ଏଯାଏଁ ସ ନା
ଓହୋ କଣ ମୁଣ୍ଡା ଧୋଇକି ଗାଧା ହେଇଛି, ହଁ ରଜ ଆଉ। ରଜ ପାଇଁ ନୂଆ ଡ୍ରେସ୍ ଅଣଚୁ, କେତେହଳ?
ମୁଣ୍ଡ ମୁଁ ଆଜି କଲର୍ କରି ଚି
ଆଁ?
କେତେହଳ ଦି ହଳ ବା। ଯମା ତିନି ହଳ, ଚାରି ହଳ ଅଛି କିନ୍ତୁ, ମୁଁ ତିନିଟା ପିନ୍ଧିବି, ନି ଦିଟା ପିନ୍ଧିବି।
ଓହୋ ଚାରି ହଳ। ଆଁ?
ହୁଁ ମାମୁଁଘର ଦିଟା ଆଣି ଥିଲା ଦିଟା ଅନଲାଇନ୍ ଅର୍ଡର୍ କରିଚି ମୁଁ।
ମାମୁଁ ଘରୁ ଦିଟା ମୋତେ ତ ଗୋଟେ ଦେଖେଇ
ଆଉ ଦିଟା ଅନଲାଇନ୍ ଅର୍ଡର
ହଁ ମୋତେ ତ ଗୋଟେ ଦେଖେଇ
ହେ, ସରି, ମୁଁ କହୁଚୁ ଦିଟା ନା, ନା, ନା, ସରି, ମାମୁ ଘରୁ ଗୋଟେ ଆଣିଥିଲି। ଆଉ ଗୋଟେ ମୁଁ ସେଇ ଯୋଉଟା ତୋମକୁ ପଠେଇଥିଲି ସେଇଟା ଅର୍ଡର କରିଥିଲି। ଆଉ ଗୋଟେ ସାର୍ଟଟା ଆଗରୁ ଥିଲା। ଆଉ ଗୋଟେ କୁର୍ତ୍ତୀ ଟା ସେମତିଆଟା ସିମ୍ପୁଲ ଟା ଅର୍ଡର କରି ହେଲେ ଧଳା ହେ ଗଲି।
ସାଟେ
ସାର୍ଟ ଟା ଆଉ ମାନେ ସାର୍ଟ ଟା ପୁରା ଢିଲା ସାର୍ଟ। ଟପ୍ ଟା ମୋ ସେଇଭଳିଆ ପୁରା
ସାଟ କଣ ପାଇଁ କଣ ତ ସାଟ
ସେଇଟା ପୁରା ଢିଲା ଅଛି।
ନା, ଢିଲା ସାର୍ଟ ଗୋଟେ କଣ, ଗୋଟେ ବଟମ ଦିଆ ସାର୍ଟ କଣ ସାର୍ଟ
ସୁବୁନି
ଥିଲା ହୁଁ
ଶୁଭୁନି ସେଇଗୁଡା କଣ କିଣା ହଉଛି ସାର୍ଟ ଶାର୍ଟ ରେ କାମ ନା ସାଟେ କଣ ଏଉରା ହଁ ଟପ୍ ଜିନ୍ସ ଏଗୁଡା ପିନ୍ଧିଲ ହଁ ଟପ୍ ଏଗୁଡା ଇଏ କିଛି ନୁହଁ ଛାଡ ସେଗୁଡା ସାର୍ଟ ମତେ ଏଠିକ ମୁ ମନା କରିଥିଲି କହିଥିଲି ତାପରେ ବି ତୁ ଆଉ କିଣିକି ନେଇକି ଆସିଛୁ
ସେଟା ଆଗରୁ ଥିଲା ଆଗରୁ ଥିଲା ମୁଁ କିଣିନି ସେଟା ଆଗରୁ ଥିଲା ଆଗରୁ ବୋଲି ଯାଉଛି ଯୋଉ ବର୍ଷ ତମେ ମନା କରୁ
ହୁଁ ହୁଁ
ଯୋଉଁ ବର୍ଷ ତମେ ଲେହଙ୍ଗା କରିଥିଲେ ସେଇ ବର୍ଷ ମୁଁ ଆଣିଥିଲି ସେଟା ଥୁଆ ହେଇଥିଲା ଦିଟା ଥିଲା ଆଉ ଗୋଟେ ଆମ ଚୁଇଁ କୁ ଦେଇଦେଲି ଏଟା ପୁରା ଢିଲା ହଉଛି ବୋଲି ରଖିଲି ଆଉ ଗୋଟେ ମାନେ ଠିକ ହଉଥିଲା ବୋଲି ତାକୁ ଦେଇଥିଲି
ଆଉ ଗୋଟେ ଅଛି ହଁ ଆଉ ଗୋଟେ ଅଛି ତାକୁ ଦେଇଦେ
ନା ନା ହେଟା ତାକୁ ପୁରା ବଡ ହଉଛି
ନା ସେ ତାର ସିଏ ବଢିବନି କି ସିଏ ବଢିଲେ ପିନ୍ଧିବ
ନା ନା ମୋର ମୁଁ ନା ମୁଁ ମୋ ଡ୍ରେସ୍ ମୁଁ ମୁଁ ଡ୍ରେସ୍ କାହାକୁ ଦେବିନି ନା ମତେ ଏଇଟା ଠିକ ହଉଛି କିଛି ଜଣା ପଡିବନି କିଛି ହବନି କିଛି ଇଏ ନାଇ ମୁଁ ପିନ୍ଧିବି ମୁଁ ଦେବିନି ଗୋଟେ ଦିଟା ଦେଇଛି ଦିଟା ଦେଇଛି ମୋ ଦେହ ଖାଲି କଣ ହେଇଯାଉଛି
ଦେହ କଣ ହେଇଯାଉୁଛି
ଆଉ କଣ ଡ୍ରେସ୍ ମୁଁ ଦେବି ଆଉ
ଏ ଭଗବାନ
ଆଜି କେତେ ଦେଖୁଛ ନା ଆଶିକି କେତେ